ହାଲୋ।
ଆଜ୍ଞା କୁହନ୍ତୁ, ଆଜ୍ଞା ନମସ୍କାର। ଆଉ ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ମୁଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ଟିକେ ଦେହ ଟା ଟିକେ ଭଲ ଲାଗୁନି ଆଉ।
ଓହ ହଁ ମୁଁ ବୁଝିପାରୁଛି କେଉଁଥିପାଇଁ।
କେଉଁଥିପାଇଁ?
ହୁଁ ଆପଣଙ୍କ ମୁଣ୍ଡ ଟିକେ ମୁଣ୍ଡ ଟିକ ବ୍ୟଥିତ ହେଉଥିବ।
ମୁଣ୍ଡ ଟିକେ?
ମୁଣ୍ଡ ଟିକେ ବ୍ୟଥିତ ହଉଥିବ।
ନାଇଁ ତ। ଆପଣଙ୍କୁ କାଇଁ ଲାଗିଲା ମୁଣ୍ଡ ବ୍ୟଥିତ ହଉଥିବ?
ହେଲା ଏଇ ଏଇଜୁ କାର୍ଯ୍ୟ ବି କରୁଛନ୍ତି ସେଥିପାଇଁ ବୋଧୁଏ, ମୋର ତ ସେମିତି ଲାଗୁଛି ଟିକେ। ଆଉ ଜଣେ ବନ୍ଧୁ ବି ସେଇ ଭଳିଆ ଲାଗୁଚି ଟିକେ ଟିକେ।
କୋଉ ବନ୍ଧୁଙ୍କୁ? ଫୁଲ? ଆପଣ ଫୁଲ କୁହ
ଆଜ୍ଞା ଆଜ୍ଞା ଆଜ୍ଞା।
ନାଇଁ ମୋର କଣ କହିଲେ ମୋର ଏମିତି ତଣ୍ଟି କାଟିଲାଣି କାଲି ମାନେ ପ କାଲି ଆଉ ପହର ଦିନ ମୋର ଏତେ ତଣ୍ଟି ପିନ୍ଧା ହଉଥିଲା ମାନେ ତଣ୍ଟି କାଟୁଛି କଥା କହିଲା ବେଳକୁ।
ଅ ହ ହ ଆଉ ସିଏ ସବୁ ଠିକ ହେଇଯିବ କିଛି ନାଇ।
ହଁ ନାଇଁ ମୋ ମାମୁଁ ମାମୁଁ ଥିଲେ ଏମତି ସିଏ ଅଫିସ ରେ କାମ କରନ୍ତି ଅନ୍ନପୂର୍ଣ୍ଣା ଇଏର ମାନେ ଗୋଟେ କଣ ଅଛନ୍ତି କହିଲେ ଆପଣ ମୋ ମାମୁଙ୍କ ନେମ୍ ଆପଣ ଗୁଗଲ ରେ ମାରିବେ ଅନ୍ନପୂର୍ଣ୍ଣା କମ୍ପାନୀର ସି ଇ ଓ, ସି ଇ ଓ ନୁହଁ କୋଉଟେ କୋଉଟେ ମ୍ୟାନେଜର ଡାଇରେକ୍ଟର ତ ମାରିବେ। ହ ନାମ ଗୁଗଲ ରେ ଦେଖେଇବା ଆପଣଙ୍କୁ।
ଓହୋ ଭଲ କଥା।
ସିଏ ଅଛନ୍ତି ତ ସିଏ ସେଥିରେ ମାନେ ଯେହେତୁ ହେଡ ଅଛନ୍ତି ତ ତାଙ୍କୁ ବହୁତ କଥା କହିବାକୁ ପଡେ। ବୁଝିଲେ ତ କଥା କହିକି ତାଙ୍କ ତଣ୍ଟି ଏତେ ଖରାପ ହେଇଆଇଥିଲା ତାଙ୍କର ମଝିରେ ତଣ୍ଟି ଅପରେସନ କରାହେଇଥିଲା।
ବୁଝିପାରିଲି ବୁଝିପାରିଲି ଆମର ଜଣେ ଶିକ୍ଷକଙ୍କର ବି ହେଇଥିଲା। ପ୍ଲସ ଟୁ ସମୟରେ କୋଚିଂ ର।
ମୁଁ ସେଥିପାଇଁ ଭାବୁଚି ଆଉ ମୁଁ ଏତେ କଥା ହେଇକି ମୋର କିଛି ହେଇଯିବନି ତ ଟିକେ
ନା ନା ନା ଆପଣ ଏତେ ଦୂର ମଧ୍ୟ ଯାଆନ୍ତୁ ନାହିଁ। ଦେଖନ୍ତୁ। ରେଷ୍ଟ ନେଇ ନେଇ କଥା ହୁହନ୍ତୁ ଆଉ।
ହଁ ନାଇଁ ମୁଁ ଆଉ ମୋ ମହିଳା ମିତ୍ର ଆଜି ଟିକେ ବାହାରକୁ ପଳେଇଥିଲୁ ଖାଇ ଦେଇଚୁ ବାହାରେ ବାନ୍ତି ଲାଗୁଚି ଦି ଜଣକୁ।
କଣ ଖାଉଥିଲେ?
ଏଇ ପିଜ୍ଜା
ଓ ହୋ ହୋ।
ଖାଇଦେଲୁ ମେ ଆମ ଖାଇଦେଲୁ ଦେହ ଗୁଡାକ ଭଲ ଲାଗୁନି କଣ କରିଆ, କାଲି ପୁଣି କଲେଜ୍ ଅଛି। କାଲି କିନ୍ତୁ ମୁଁ କଲେଜ୍ ନ ଯାଇପାରେ।
ଓ ହୋ ନାଇଁ ନାଇଁ, ଦେଖନ୍ତୁ ଯାହା ଆପଣଙ୍କୁ ଭଲ ଲାଗୁଅଛି ଆଉ।
ଓ ହଁ। ମାନେ ଏଇଟା ତ ମାନେ ସାଧାରଣ କଥା କି, ମତେ ଯାହା ଭଲ ଲାଗିବ ମୁଁ କରିବି। ଆ ଆପଣଙ୍କ ଇଚ୍ଛାରେ ତ ମୁଁ କରିବିନି ନା।
ଆଜ୍ଞା।
ହଉ ଆଉ ଆଜ୍ଞା, ଆପଣ ମୋ ଭାଇଙ୍କ ସହିତ କଣ କଣ କଥା ହେଇଛନ୍ତି ସବୁ?
ଆଜ୍ଞା ଆମେ ବହୁତ କିଛି କଥା ହେଇଛୁ।
ଯେମିତିକି ମୁଁ ଆମ ଯୋଉ ଫୁଲ ନୁହଁ କି, ସିଏ ବି ମୋ ଭାଇଙ୍କ ସହିତ କଥା ହଉଥିଲେ। ସିଏ ତାଙ୍କ ଠାରୁ କଣ ସେ ଯୋଉ ଜିମ୍ ଯିବା ପାଇଁ କଣ କଣ ଖାଇବା ଦରକାର, କୋଉ ଜିନିଷ ଖାଇଲେ କଣ ହବ? ସକାଳୁ କଣ
ସୂର୍ଯ୍ୟମୁଖୀ ଫୁଲ।
ଆଜ୍ଞା।
ଆଜ୍ଞା ଆଜ୍ଞା।
ହଁ ସିଏ ସମସ୍ତଙ୍କୁ ସେମିତି ମାନେ ତାଙ୍କଠୁ ଏମିତି ଅ ସବୁ ନେଇଯାଇଛନ୍ତି, କଥା ଗୁଡା ଶିକ୍ଷଣୀୟ ତଥ୍ୟ ଗ୍ରହଣ କରିଦେଇଛନ୍ତି, ଆଉ ଆଜିଠୁ ହିଁ ସେ ଜିନିଷ ଟାକୁ ଅ ମାନେ ନିଜ କରିଛନ୍ତି ସବୁ, ସେଇ ଅନୁସାରେ
ଆଜ୍ଞା ଆଜ୍ଞା।
ଆଉ ଆପଣ କଣ କଥା ହେଲେ, ମତେ ଟିକେ କୁହନ୍ତୁ। ସେମାନେ କଣ କଥା ହେଇଛନ୍ତି ମୁଁ ତ ଜାଣିଛି। ଆପଣ କଣ କଥା ହେଇଛନ୍ତି?
ଆଉ କିଏ କଥା ହେଇଛନ୍ତି କି?
ସିଏ କଣ ମାନେ ସେମାନେ ମାନେ, ମୋ ଭାଇ ଆଉ ଫୁଲ କଣ କଥା ହେଇଛନ୍ତି ମୁଁ ଜାଣିଛି। ଆଉ ମୋର ଗୋଟେ ସାଙ୍ଗ ମନେ ଅଛି ଆପଣଙ୍କର, ଯୋଉ ଆଗୁଆ ମୋର ଗୋଟେ ସାଙ୍ଗ ଥିଲା, ଯୋଉ ଅ ଆମ ଫିଷ୍ଟ ବେଳେ ଆସୁଥିଲେ। ମୁଁ ଅ ବହୁତ ଭଲ ସାଙ୍ଗ।
ଆଜ୍ଞା ଆଜ୍ଞା ସେ କାହାର ଫୋନ ଉଠାନ୍ତିନି। ଠିକ୍ ସମୟରେ, ସେଇ ତ?
ଆଜ୍ଞା।
ସେଇ ତ, ମାନେ ଯିଏ ମୋ ପାଖେ ବସନ୍ତି ଏବେ ବସୁଛନ୍ତି ଏବେ।
ଉଚ୍ଚ ବିଦ୍ୟାଳୟର ନୁହଁ, ମୋର ଗୋଟେ ଅଲଗା ସାଙ୍ଗ ଆସିନଥିଲା ଆମ ଭୋଜି ବେଳେ।
ଆଜ୍ଞା ଆଜ୍ଞା ଆଜ୍ଞା ଓ ହୋ ହୋ ହୋ, ଆଉ ଯିଏ ମତେ ମିଛ ମିଛ କହିଥିଲେ କଲେଜ ବିଷୟରେ ହଁ। ସିଏ କଣ କଥା ହେଲେ, ସିଏ ବି ସେ ଏ ବିଷୟରେ ଜିମ୍।
ସିଏ କଥା ହେଇଛନ୍ତି, କଣ ଓଡିଆ ଆମର ସାଂସ୍କୃତିକ ଓଡିଆ ବିଷୟରେ। ତଥ୍ୟ ନେଇ ମୋ ଭାଇକୁ ମୋ ଭାଇ, ତାଙ୍କୁ ପୁରା ଜ୍ଞାନ ଦେଇ ଦେଇଚନ୍ତି ଓଡିଆ ସଂସ୍କୃତ ବିଷୟରେ।
ଓଡିଆ ସଂସ୍କୃତ ନା ଓଡିଆ ସଂସ୍କୃତି?
ଓଡିଆ ସଂସ୍କୃତି। ଆପଣ କଣ ଜ୍ଞାନ କ ଆପଣ ଜ୍ଞାନ ଦେଇଛନ୍ତି ମତେ କହିଲେ ଟିକେ।
ମୁଁ- ମୁଁ କେବଳ ଆପଣ ତ ଜାଣିଥିବେ ମୁଁ କେଉଁ ବିଷୟରେ କଥା ହୁଏ, ତ ମୁଁ ସେଇ ବିଷୟରେ କଥା ହେଇଛି ଆଉ।
ଆପଣ ପାଠ ବିଷୟରେ କଥା ହେଇଥିବେ ଆଉ।
ଆଜ୍ଞା ମୁଁ ତାଙ୍କ ଠାରୁ ପ୍ରବେଶିକା ବିଷୟରେ ପଚାରୁଥିଲି। କେତେ କଣ ମାନେ ସମୟ ଦେଇଥିଲେ ସେ ସବୁ ବୁଝି ସାରିଛି।
ଆଜ୍ଞା ମୁଁ ଜାଣିପାରିଲି ଆପଣଙ୍କର ତ ଏଇଟା ହଉଛି ଷ୍ଟ୍ରାଟାଜି, ଆପଣ ଏଇଟା ଗୁଡା ତ ଶିଖିବେ।
ଆଜ୍ଞା, ମୁଁ ଏଇ ସବୁ ଜିନିଷ ହିଁ କଥା ହୁଏ, ମୁଁ ଏବେ ମତେ ଗୋଟେ ଜିନିଷ ଖରାପ ଲାଗୁଅଛି।
କଣଟା?
ମୁଁ ଯଦି ଆଉ କିଛି ବର୍ଷ ପୂର୍ବରୁ ଜନ୍ମ ହୋଇଥାନ୍ତି ତ ମୁଁ ତାଙ୍କ ସହିତ ସାଙ୍ଗ ହେଇଥାନ୍ତି। ଏ ସାଙ୍ଗ ହେଇ କିଛି ଲାଭ ମିଳୁନାହିଁ ମତେ। ଆପଣଙ୍କ ସହ ବନ୍ଧୁ ହେଇ।
ଆପଣ ମତେ ଏମିତି କହୁଛନ୍ତି?
ମୁଁ ତାଙ୍କ ସହ ମାନେ ତାଙ୍କରି ସମୟରେ ଜନ୍ମ ହୋଇଥାନ୍ତି ଏବଂ ତାଙ୍କ ସହିତ ସ୍କୁଲ କିମ୍ବା କଲେଜ ରେ ପଢିଥାନ୍ତି ତ ତାଙ୍କ ସହ ବନ୍ଧୁ ହେଇଥାନ୍ତି। କେତେ ଭଲ ଯିଏ କେତେ ଫାଇଦା ତାଙ୍କ ସହିତ ମିଶିଲେ କେତେ ମାନେ ସି ଦେଖିବାକୁ ମିଳୁଛି। ଆପଣଙ୍କ ସହ ମୀଶୀ କଣ ହିଁ ଶିଖିବାକୁ ମିଳୁଛି? ହଁ ଶିଖିବାକୁ ମିଳୁଛି ବଟ ତାଙ୍କ ଠାରୁ ଅଧିକା ତ ନୁହଁ ନା? ସିଏ ବହୁତ ଅଧିକା ଶିଖିବାକୁ ମିଳଛି ତାଙ୍କ ସମୟ ମିଶିକି। ଆପଣ ଖରାପ ଭାବୁନାହାନ୍ତି ତ?
ମୁଁ କାଲି ଆପଣଙ୍କ ଆମ ସାଙ୍ଗ ମାନଙ୍କ ମିଳନରେ ଏଇ କଥା ଟା ଉଠେଇବି ରହିଥାନ୍ତୁ। ତାପରେ ଆପଣଙ୍କୁ ସମସ୍ତେ ଯେତେବେଳେ ଧୋଇବେ ତାପରେ ଆପଣଙ୍କୁ ତ ବି ନା ପଡିପ
ଆଜ୍ଞା ଆମେ କଥା ହୋଇଯିବା ଆମେ କଥା ହବା ଆମେ କାଲି ଏ ବିଷୟରେ କଥା ହବା। କିନ୍ତୁ ଯାହା କୁହନ୍ତୁ ଆପଣଙ୍କ ଭାଇ ବହୁତ ଭଲ, ଭାଇ ପାଠ ପଢାରେ ତ ବହୁତ ଭଲ ମୁଁ କହିବି।
ଛୋଟ ବେଳେ ତାଙ୍କଠୁ ଅଧିକ ଭଲ ମୁହ ଏବେ
କଣ ଲାଭ ଆଜ୍ଞା ଆଜ୍ଞା କଣ ଲାଭ କହୁନାହାନ୍ତି କଣ ଲାଭ?
ହଁ।
ଆପଣଙ୍କ ଇତିହାସ ବହି ମନେ ଅଛି ତାଙ୍କର ମନେ ଅଛି ଏପର୍ଯ୍ୟନ୍ତ।
ଆପଣଙ୍କୁ ମୁଁ କହିଥିଲି ଯୋଉ ଆପଣଙ୍କୁ ମୁଁ କହିଥିଲି ଆମେ ଗୋଟେ ଦେଶ ବିଷୟରେ କିଛି ଗୋଟେ କରିବା ଆପଣ ସହମତି ପ୍ରକାଶ କରିଥିଲେ ଆପଣ କରୁଛନ୍ତି ସେ ଜିନିଷ?
ଆଜ୍ଞା ସେଟାକୁ ଛାଡିବାକୁ ମୁଁ ଭାବିଅଛି ଏବେ ସେ ଜିନିଷ ପରେ ଭାବିବା କିନ୍ତୁ ଅଲଗା କୌଣସି ପରୀକ୍ଷା ବିଷୟରେ ଆମେ ଚାହିଁଲେ ପଢିପାରିବା।
ହଁ ଆପଣଙ୍କୁ ତ ମୁଁ କହୁଥିଲି ମୁଁ ତ ମଝିରେ ନିଜଆ ପଢିବା ବି ଆରମ୍ଭ କରିଥିଲି ଯୋଉ ଅ ଖବର କାଗଜ କିନ୍ତୁ ଆପଣ ବଢ଼ୀଆ ଆରମ୍ଭ କରିଥିଲେ?
ନାଇଁ ଆଜ୍ଞା।
ଆଉ ତାହେଲେ ଆପଣ ମତେ କହୁଛନ୍ତି। ମୋ ସହିତ ରହିକି ସେଇଟା ତ ଶଖିଲେି କି ଖବରକାଗଜ ପଢ଼ୀଆ ମୋ ଫୋନ ରେ ତ ଏବେ ଅଛି ସେ ଖବର କାଗଜ ମୁଁ ତ ଏବେ ବି ବେଳେ ବେଳେ ପଢି ଦଉଛି ଆପଣ ପଢୁଛନ୍ତି କି? ହଁ
ନାଇଁ ଆଜ୍ଞା ଆଜ୍ଞା ଆଜ୍ଞା ସରି। ଓ ମୁଁ ମୁଁ ବି ଏ ବିଷୟରେ କିଛି କହିବି କାଲି।
ଆରେ ଆରେ ନାଇଁ ନାଇଁ ଆପଣ ଏଇ କଥାଟା ଆମର ଆମର ମାନେ ଏଇ କଥା ଟା ମୁଁ ବା କହିଥିଲି ଆମ ମହିଳା ମିତ୍ରଙ୍କୁ କି ମୁଁ କୋଉ
ଜାଣିଛି ଜାଣିଛି ନାଇଁ ନାଇଁ ସେ କଥା ନୁହଁ ମୁଁ କହିବି ଏ ଏଥି ମତେ କହୁଛନ୍ତି କି ଆପଣ ମାନେ ଆପଣ ମୋ ଠାରୁ କମ ଏଇ ଭଳିଆ କିଛି ଗୋଟେ କହୁଛନ୍ତି ଆଉ। ପଢ କହିଦେବି, ନାଇଁ ନାଇଁ ସତ କଥା କଥା ହେଇ ତାଙ୍କ ସହିତ ବହୁତ ଶିଖିବାକୁ ମିଳିଲା।
ଆପଣ ପଢ଼ୀଆକୁ ଆରମ୍ଭ କରିବାକୁ କହିଲେ ଆପଣ ତ ଶୁଣୁନାହାନ୍ତି। ଆମେ ଆମେ ପଢଆବୁ ଆମେ ତ ଆମେ ଆମର ସବୁ ଯେତିକି ଯାହାବି ଥିଲା ଖାତା ସେଥିରେ ସବୁ ଲେଖା ଲେଖି କରିଦେବି। ଆମେ ବି ପଢା ପଢି ଆରମ୍ଭ କରିବୁ ସେମିଷ୍ଟାର ପାଇଁ।
ଆଜ୍ଞା ଆଜ୍ଞା ସେମିଷ୍ଟାର ପାଇଁ କିନ୍ତୁ ଆମକୁ ସତରେ ପଢିବାକୁ ପଡିବ।
ସେଇଟା ତ ପ ହ କିନ୍ତୁ ଶୁଣନ୍ତୁ। ମୋ ଭାଇ କହୁଥିଲି କି ୟୁ ପି ଏସ୍ ସି ପାଇଁ ବି ଆମକୁ ଏବେଠୁ ହିଁ ତିନି ଚାରି ବର୍ଷ ଲାଗିକି ପଢିବାକୁ ପଡିବ।
ହଁ ବଟ ମୁଁ ଭାବି ଚି ଆଉ ୟୁ ପି ଏସ ସି ପାଇଁ ପଢ଼ି ହଁ କହୁନାହାନ୍ତି।
ଆପଣ ତ କହିଲେ ମୁଁ ଯୋଉ ଦିନ କହିଲି ଆପଣଙ୍କୁ ତିନି ବର୍ଷ ଅଛି କିନ୍ତୁ ପଢିବା, ଆପଣ କହିଲେ ମୋର ବହୁତ ସମୟ ଅଛି। ମୋ ଭାଇ କହିବେ କି ଝିଅ ବହୁତ ସମୟ ହେଇଛି ସେମିତି ହେଇ ହେଇ ପଳେଇବ, ସେଇଟାକୁ ଏବେଠୁ ହିଁ ପଢିବାକୁ ପଡିବ।
ହୁଁ ସେଟା ବି ଗୋଟେ କଥା ନାଇଁ ମୁଁ ବି ସେଇଆ ଶୁଣିଥିଲି। ଆଜ୍ଞା କୁହନ୍ତୁ
ଆପଣ ୟୁପି ଏସ୍ ସି ପଢିବେନି? ନା
ହଁ ମୁଁ ସେୟା ଭାବୁଥିଲି, ମୁଁ ଭାବୁଚି ଯା ଆମ ଟିଚର ମାନେ ଯୋଉଟା କହୁଛନ୍ତି। ମୁଁ ଭାବୁଛି ଥିରେ ହିଁ ଯିବି ବୋଲି ଏବେ ଯୋଉଟା ପଢା ହୋଉଛି ଆମର। ଆମ ପାଠ୍ୟକ୍ରମ ହିସା ହଁ ଆଗକୁ ଯାଇ ଏମ୍ ମାଷ୍ଟର୍ସ କରିବେ।
ମାନେ ଏଇଟା ସରିଲା ପରେ ଆପଣ ମଷ୍ଟର କରିବେ ମାନେ ତାପରେ ଗୋଟେ ଟିଚର ହେଇଯିବେ ନା କଣ?
ଚର ନୁହେଁ ତାଙ୍କୁ ପ୍ରଫେସର କୁହନ୍ତି।
ହଁ ସେଇଆ ଆଜ୍ଞା ଆପଣ ଗୋଟେ ପ୍ରଫେସର ହେଇକି ରହିବେ କହୁଛନ୍ତି। ହଉ ଆଉ ଆପଣ ତାହା ହେଲେ ମୋ ସ୍ୱପ୍ନ କାହିଁଁକି ବଦଳେଇ ଦେଲେ ଆପଣଙ୍କୁ କହୁଥିଲି ମୁଁ ଆ
ଥାନ୍ତି ମୁଁ ଭାବୁଛି ଶୋଧ କରିଥାନ୍ତି। ରିସର୍ଚ କରିଥାନ୍ତି ଆଗୁକୁ ଏଇଥିରେ।
ଆପଣଙ୍କୁ ମୁଁ ଯେତେ ମୋର ଆଉ ମୋ ପୁତୁରାଙ୍କର ସ୍ୱପ୍ନ ଅଛି ଆମର ଗୋଟେ ବର୍ଷ ଆଉ ଚେଷ୍ଟା କରିବୁ ଆମେ କାହା ଉପରେ କହିଲେ ଯୋଉ ଅ
ତା ବିଷୟରେ କୁହନ୍ତୁନି। ସିଏ ପାଣି ଠାରୁ ବି ଖତରନାକ ପାଣି ପାଇପ ଠାରୁ ବି ଖତରନାକ ସେଠୁ ଫାଟିକି ଲିକ୍ ହଉଛି ଚାରିଆଡେ। ତା ବିଷୟରେ ତ ଆପଣ ଭାବନ୍ତୁନି। ମୁଁ ବୁଝିପାରୁଛି ଆପଣ ଗାଁ ବିଷୟରେ କହୁଛନ୍ତି।
ହଁ ସେଇଟା ବି ସତ କଥା ଆପଣ ଯୋଉଟା କହୁ
ହଁ ଆପଣ ଯଦି ଏ ବର୍ଷ ଏମିତି କରିଥାନ୍ତେ ଆପଣଙ୍କ ସହିତ ଯଦି ଏମିତି ହେଇଥାନ୍ତା ଆପଣ ଦି ଜଣ ଉ ଦୁଇ ମହିଳା ମିତ୍ର ବର୍ତ୍ତମାନ କଣ? ଆଁ ପଢ ପଢାପଢି କରିଥାନ୍ତେ। ଆଉ କଣ କରିଥାନ୍ତେ କିନ୍ତୁ ଆପଣଙ୍କୁ ବହୁତ କଣ ଚିନ୍ତା ହୋଇଥାନ୍ତା ୟାକୁ ନେଇକି। ଦି ଦି ଥର ପରୀକ୍ଷା କିଏ ଦବ? ଭାବନ୍ତୁ ଟିକେ।
ହଁ ଏଇଟା ବି ସତ କଥା ଆପଣ ଠିକ କଥା କହୁଛନ୍ତି।
କିଛି ଗୋଟେ ତ ଭାବିବା ଆଗକୁ ନେଇକି। ତ ମୁଁ ବିତ କିଣିବି ଆଜ୍ଞା ଆପଣ ଆପଣ କରନ୍ତୁ।
ହଁ ଆପଣ ଆଜ୍ଞା ଧନ୍ୟବାଦ୍